ବନ୍ଦ ନାମ ।
ହ୍ୟାଲୋ।
ନମସ୍ତେ।
ନମସ୍ତେ ବାନ୍ଧବୀ ।
ହଁ
ଆଉ ତ ରଜରେ କଣ ସବୁ କରିବାକୁ ଭାବୁଚନ୍ତି ।
ରଜରେ କଣ କରିବୁ ଆମେ ତ ଝିଅ ପିଲା ଆଉ।
ଝିଅ ପିଲା ଦୋଳି ଖେଳିବ ପଟା ଦୋଳି । ହୁଁ।
ମେହେନ୍ଦୀ ଲଗେଇବୁ ନା ଆମର ଡ୍ରେସ। ନା ଶାଢୀ ଏଇ ଗରମରେ।
ଗରମରେ ମେଘ ତ ହବ ରଜ ଏବର୍ଷ ଡାଉନ ହବ ଆଉ ଗରମ ହଉଚି।
ହଁମ ଆଉ ଆ କାହିଁ ବେକାରଟାରେ ଶାଢୀ ପି ନ୍ଧିବୁ ନଷ୍ଟ ହେଇଯିବ ପୁରା ।
ପିଲାଉରା କଣ ଶାଢୀ କି ଘୋଷାାରି ରବୁନା ଟେକି ଟେକିକି ତ ଯିବ ହେମିତି।
ପୁଣି ଆ ଶା ଆଉ କୁଆଁର ପୁନେଇଁ ଅଗିରା ପୁନେଇଁ ସେଇଥିରେ ବା ସାଢି ପିନ୍ଧ ସେଇଥିରେ ବି ଆମେ ଶାଢୀ ପିନ୍ଧୁ ।
ଆଉ ରଜରେ ଗୋଟେ ରଜରେ ଶାଢୀ ପିନ୍ଧିଦବ ।
ହଉ ଦେଖିବା ଆଉ ହଉ ପିନ୍ଧିବା ତମ କଥା ଆମେ ରଖିବୁ।
ହୁଁ ଆଉ ଦୋଳି ଲଗା ହୁଏ ନା ପଟା ଦୋଳି?
ହଁ ପଟା ଦୋଳି ଆଉ ଯୋଉ ଶେଢୀ ଦୋଳି ନୁହେଁ ନା। ଶିଡି ସେଇଟା ମତେ କିନ୍ତୁ ଭାରି ର ଲାଗେ। ପଟା ଦୋଳିରେ ତ ଡର ମାଡେ ଆଉ। ସେ ପୁରା ଯ ଉଞ୍ଚା ଉଞ୍ଚା ଯାଆନ୍ତି।
ହୁଁ ସିଆଡେ ରଜରେ ତମ ଆଡେ କଣ ଫେମସ ।
ଫେମସ୍ କଣ ସେଇ ବା ଦୋଳି ଖେଳନ୍ତି ପିଠା ଖାଆନ୍ତି, ଆଉ ଆମର କିନ୍ତୁ ଏଠି ପରମ୍ପରା ଅଛି, ଯୋଉ ଗୋଟେ କଣ। ମାନେ ରଜ ହଉ ଅଷ୍ ଟମି ହଉ। ଆମ ଏଇଠି ଗାଁ ରେ ଆମେ ଅଛୁ ଯୋଉ ସାହି ମାନଙ୍କରେ ନୁହେଁ ନା। ସେମାନେ ସବୁ ଡାକ୍ କନ୍ତି ଖାଇବା ପାଇଁ। ସମସ୍ତଙ୍କଘରେ ସେଇତ ପିଠା ଆଉ ହଁ ହଁ।
ଆମର ମୋର ଏପଟ ସାଇଟରେ ଫେମସ ପୁରା ରଜ ରାମ ରଜା।
ରାମ ରଜା।
ହୁଁ ଜାନି ଚନ୍ତି ରାମ ରଜା। ରାମ ରଜା ପୁରା ଫେମସ।
ସେଟା କଣ ମାନେ ରାମ ଆସନ୍ତି ନା କଣ।
ଠାକୁ ଯେମିତି ଆମର କାଳି କାଳି। ପୂଜା ଯେମିତି କାଳୀ ପୂଜା ଜାଣିଚ ନା। କାଳୀପୂଜା ଆମର ଏଇପଟେ ଫେମସ୍। କାଳୀ ପୂଜା ଦେଖିବାକୁ କେବେ ଆସିଚ।
କାଳୀପୂଜା ହଁ ଆମେ ଯୋଉ ଯାଉ ରୋଡ ଭଦ୍ରକ।
ହୁଁ ହୁଁ ସେଇ ସେଇ ସେଇ ସେଇ କାଳୀ ପୂଜା ଟାଇପ ର ସବୁ ମେଢ ଆଉ ମେଢ ମେଳା ମୀନା ମଜାଅ। ପୁରା ଗହଳି।
ହୁଁ ଆମ ଏଠି ବି ସେମିତି ଯୋଉ ଦୁର୍ ର୍ଗା ପୂଜା ନୁହେଁ ନା। ସେମିତି ଆମରବି ଏଠି ମାନେ ବହୁତ ବଡ ବଡ ସିଙ୍ଗର ମାନେ ଆ ଆସନ୍ତି ଗୀତ ଗାନ୍ତି ବ୍ୟାନ୍ସ ବି
ଦୁର୍ଗାପୂଜା ତ ଯେଉ କଟକରେ ଫେମସ୍ କଟକ ଦୁର୍ଗାପୂଜା ଆମର ଏଇଠି ହରିପୁରରେ ଫେମସ୍ ସେପଟ ଲାଇନ୍ ହରିପୁର।
ହଁ ହଁ କିନ୍ତୁ ଆମର ଏଇଠି ଜାଣିଚ କଣ ମାନେ ଇଏ ଆମର କିନ୍ତୁ ମୂର୍ ଯୋ ମେଢନୁଏ। ଆମର ମୂର୍ତ୍ତି ଯୋଉ ମୁଁ କହିଲିନି ବାଗ ଦେବି ଯୋଉ ନୁହଁନା ସେ ଯୋଉ ମାନେ ଫଟୋ ଯୋଉ ମୂର୍ ତି ସେମତି ପୁରା ସୁନାର ମୂର୍ ତି ଠାକୁର ଆସିବେ ଏ ପୁରା ପାଞ୍ଚ ଦିନ ଯାକେ ହବ ଭୋଜି ଭାତ ରାତି ଦିନ। ସବୁବେଳେ।
ହୁଁ ସପ୍ତମୀ ଠାରୁ ଆରମ୍ଭ ହୁଏ ଆଉ।
ନାଇଁ ପଞ୍ଚମୀ ପଞ୍ଚମୀ ହ ଦଶମୟୀ ଯାଙ୍କେ ହୁଏ ଆଉ।
ହୁଁ।
ମାନେ ଆମର ଏଇଠି ଆଗରୁ କଣ ହେଇଛି କହିଲା ଝିଅ ମାନେ ନାଚନ୍ତିନି। ଭର୍ଷାଣି ହୁଏ ଯାଉ ହେଲା ଦୁର୍ଗା ପୂଜାରେ କିନ୍ତୁ ଏଇନା ଦେଖ୍ ତିନି ବର୍ଷ ହେଲା ଆମେ ସମସ୍ତେ ନାଚୁଛୁ ଦିଟା ଦିଜେ ଆସୁଛି।
ଯୁ ଯୁଗୁ ଆଗେଇଲା ଆଉ
ହଁ ଯାହାହେଲେ ପୁଅ ପିଲା ମାନେ ମଜା ମସ୍ତ ହଉଛି ମାନେ ଟିକେ ଟିକେ ମଦ ଫଦ ପିଉଥିବେ ସେଥିପାଇଁ
ଗାଡିଆନ ଯାଉଥିବେ ଝିଅ ନାଚୁଥିବେ
ହଁ ନା ଏମିତିରେ ସମସ୍ତେ ଯାଆନ୍ତି କିନ୍ତୁ? ଗୋଟେ ଯେମିତି ବା ଆର ବର୍ଷ ଯେତିକ ଯାଇଥିଲେ। ସବୁ ଭାବିଲେ ଆରସାଇ ମାନେ କହିଲେ ଇଏ ତ ବାହାଘର ହଉଛି ଆଙ୍କର କଣ ଏତେ ଲୋକ
ହୁଁ ହୁଁ ହଁ।
କ ଏ ମୁଣ୍ଡୁରୁ ସେ ସେ ମୁଣ୍ଡ ମୋ ପୁଅ ଝିଅ ସବୁ ହେଲା ବେଳକୁ କେତେ ହେଲେଣି କହିଲେ
ହୁଁ। ଭାଲୁକାଣି ଓଷାରେ କଣ୍ଟେସ ହୁଏନା?
ହଁ ହଁଭକୁକୁଣି ଓଷା ରେ ସେଥିପାଇଁ ଆମର ଜାଣିଛ ମାନେ ଏସବୁ ସବୁ ସାାଇରେ ଅଲଗା ଅଲଗା ହୁଏନି କି ଆମର ସବୁ ବର୍ଷ ମାନେ ବଡ ମାନେ ଥିଲେ ବଡ ଦିଦି ମାନେ ସେମାନେ ଦିନ ବେଳିଆ କରିଦଉଥିଲେ ଆମ ମୁଣ୍ଡରେ ସବୁ କଣ ଆମେ ବା ଟିକେ ଇଏ ଅ ଛୁ ଆମେ କହିଲୁ ନା ସମସ୍ତେ ସେମାନେ କହିଲେ ଆମେ ରାତିରେ କରିବ ଆମେ ରାତିରେ କଲୁ ଆଉ ଆ ଆର ଆମେ ପୁଣି ମାଇକ୍ ଜାଣିଛ କଣ୍ଟେଷ୍ଟରେ ଗୋଟେକ ଗୋଟେ ଡିଜେ ବଲା ନୁହେଁ ଦିଟା କହି ମୁଁ ଆଣିବି?
ହୁଁ ହୁଁ ହୁଁ।
କଣ୍ଟ୍ରେଷ୍ଟ ପା ସେ ପଇସା ଥାଉ ପା ହରେ ନ ଥାଉ ପଛେ ଚାନ୍ଦା କରିକି ତମ କେ ତୁ ଆଣିବୁ। ସିଏ ଆର ସାହିବାଲା କଁ କରିବେ କୁହନି ଦେଖିଲା ଆଙ୍କର ଦି ବର୍ଷ ହେଲା ଆଉ ସେ ଯୋଉ ମାଇକ ବାଲା ନୁହେଁ ପୋଡିି଼ଗଲା ତାର ତାଙ୍କ ସାଇର ସିଏ କହିଲା ନାଁ ନାଁ ତମର ଯ ଦି କରିବ ଦିନରେ ତାଙ୍କ ସାଙ୍ଗରେ ମୁଁ ଇଏ କରିମିନି ସିଏ ତାଙ୍କର ଦିନରେ କରିବେ ଆମର ରାତିରେ କରିମୁ। ସବୁଥିରେ କଣ୍ଟ୍ରେଷ୍ଟ।
ବଢ଼ିଆ ଆଉ ସେ କଣ୍ଟ୍ରେଷ୍ଟରେ ପା ମଜା ଲାଗିବ।
ଅ ମଜା ନାଗେଇବ କିନ୍ତୁ ଲୋକମାନେ ପାଟି କରନ୍ତି ଯୋଉମନଙ୍କର ସବୁ ହାଟ୍ ଫାଟ୍ ପୋବଲେମ୍ ନଥାଏ କି ହଁ ପୁରା ଗୁଁ ଗୁଁ ହୋଉଥୁବ ଦୁଲୁକୁୁଥୁବ ତ ଗାଁ ଆଉ। ହଁ ମତେ ଜାଣିଚ କୋଉଠି ଗୋଟେ ଝଗଡ଼ା ଫଗଡ଼ା ହେଲେ ମୋ ଛାତି ଥରେ କଁ ପାଇଁ କେଜାଣେ ମୁଁ ଜାଣିନି କିନ୍ତୁ ମୋର ତ ଥରିବ ଛାତି। ମୁଁ ଭାବିମି କଁ ଗୋଟେ ହେଇଯିବ କି ଆଉ। କଁ ପାଇଁ କେଜାଣେ ଡର ମାରେ ଆଉ କିନ୍ତୁ ବେଶୀ ମଜା ଲାଗେ। ଯୋଉ ଚୁଟି ଗ ଉମ୍ପୁରା ଉମ୍ପୁରି ନାଗି ଚେ ମ ତେ ଏତେ ମଜା ଲାଗେ ଆମ ଘରେ ପାଟି କରିବେ କହିବେ ହଁ ତାଙ୍କର ଝଗଡ଼ା ଲାଗିଚନ୍ତି ତୁ ପଳା ଯା ସେଇଠି ଦେଖିବା ପାଇଁ କଁ ପାଇଁ କେଜାଣି ମତେ ଭଲ ଲାଗେ।
ଓରି ଗୁଣ ପଚ ବଢ଼ିଆ ଲା ଗେ
ଏତେ ମଜାନାଗେ ସିଏ ଗୋଟେ କଥା କୁହନ୍ତି ଆଉ ଫୁଣି ମୁଁ ଏମିତି ଗୋଟେ ଛୁଆ ମାନେ ତମେ ମତେ ଗୋଟେ କଥା କହିଲ କି ତମର ଆଉ କାହା ସାଙ୍ଗରେ ଗୋଟେ ଝଗଡ଼ା ଲାଗିଚ। ତମେ ଯୋଉଟା ବି ଗୋଟେ କଥା କହିଥିବ ମୁଁ ଆସି ଦୌଡ଼ିକି ଆସିବି ଆବେ
କହିବ ହଁ ବା ହଁ ହଁ।
ଏଇଆ
ମ୍ୟାଚ ମ୍ୟାଚ କରୁଚି।
ହଁ ହଁ।
ତୋ ରାସି କଣ?
କଣ ପେନି ମକର।
ମକର ମୋର କୁମ୍ଭ ଆଉ ।
ହୁଁ ହୁଁ । ମ କର ନା ମିଥୁନ କଣ ଗୋଟେ ମୋର ଏମତି ମ ରେ ବା ।
ହୁଁ।
ଆଉ ତମର ରଜରେ କଣ?
ରଜରେ ମୁଁ କିଛି କରିନି କଣ କରିବି ।
କଣ କରିବା ସେଇ ପିଠା ।
ହଁ ସେ ପିଠା ହବ ଆଉ ସେ କଣ କଢେଇ ପିଠାଟେ କରିଦେଇକି ଖାଇବି ।
ହଁ ଆଉ ଜାଣିଚ ସେ ମାନେ ଆଗ ଭଳିଆ ଆଉ
ନା ଆଉ ପି ହୁଁ ଆଗର ସେ ବାସ୍ନା ଥିଲା ସେ ତା ଟ୍ରାଡିସନାଲ ଓଏ ରେ ହଉଥିଲା।
ମାନେ କଣ ହେଇଚି କୁହନି ମାନେ ହାତରେ ମାନେ ଯୋଉ କଣ ସେଇଟା ଢିଙ୍କି ନା କଣ ହଁ ସେଇଥିରେ ହୁଏ ପୁରା ଯୋଉ ଇଏ ସେଇଟା ଗୋଟେ ବାସ୍ନା ସେ ପୋଡିବେ ବି ଯୋଉ ବାସ୍ ନା ହୁଏ ଆଉ କାଇଁ ନାହିଁ ସେ ବାସ୍ନା।
କରିକି ନିଆଁ କରିକି ପୋଡ଼ିଥିବେ ଦିନକ ପୂର୍ବରୁ। ଯୋଉଦିନ ସଜବାଜ।
ସେଇଦିନ ହଁ ଏବେ ବି ସେଇଆ ହଉଛି ଏମାନେ ଓ କି ଗୋଟେ ଛୋଟିଆ ପିଠା କରିଦଉଛି କିନ୍ତୁ ଏବେ ତ ଖାଲି ତେଲ ଭାଜି ଜିନିଷ ଖାଇଲେ ଆଉ।
ଆ ଆ ଆମି ଆମିଷରେ ଭାସି ଲେ ଯୋଉ ଆଇଁଷ ଯୋଉ ବାରି ପଡିଗଲେ ସଇଲା ଆଉ କଣ ଆଉ ପିଠାକୁ କିଏ ପଚାରୁଛି।
ଏଥରକ ବା ପଡୁଛି ରବିବାରେ। ଖାଆନ୍ତିନି ମାନେ ଗୋଟେ ଗୋଟେ ଲୋକ । ଖାଆନ୍ତିନି ମୋ ଦିଦି ମନ ଭାରି ଦୁଃଖ ହଁ ମୋ ଦିଦି ମନ ଭାରି ଦୁଃଖ। ଇଲା ଗୁରୁ ବୁଧବାର ପଡିଲାନି କି ଶୁକ୍ରବାର ପଡିଲାନି ଏଇ ରବିବାରଟାରେ ପଡିଲା।
ହଁ ସେ ଖାଆନ୍ତିନି ରବି
ନାଇଁ ସେ ରବିବାରେ ଖାଏନି ବାହା ହେଲା ପରେ କାଇଁ
ହୁଁ ହୁଁ ରବିବାରେ ତ ସିଏ ସେଥିପାଇଁ ସୂର୍ଯ୍ୟ ନାରାୟଣ ବ୍ରତ
ନା ବ୍ରତ କରେନି ଗୋଟେ କିଏ ଗୋଟେ ବାବା ଟା ଆସିଥିଲେ କହିଲେ କି ତୁ ସବୁ ବାରେ ଖାଇବୁ କିନ୍ତୁ ଖାଇବୁନ କି ଇଏ ରବାର ଟା ନା ଆଉ ତା ପୁଅ ପାଇଁ କରେ ଆଉ।
ହୁଁ ହାଲୋ।
ହୁଁ ହୁଁ। ତାକୁ ବି ଭଲ ଲାଗେ ଆଉ ଯୋଉ ଦିନ ଘରକୁ
ରଜରେ ଆସିବେ ନା ଦିଦି। ରଜରେ ବୁଲିବାକୁ
ତା ପୁଅ ମାନେ ଦି ବର୍ଷ ହବ କହିବ କି ମାନେ ଯେ ଏମିତି କଥା ହୁଛିି କି ବିକିକି ଖାଇଦବ।
ଆଜିିକାଲି ଛୁଆ ତ ଚାଲାକ
ଭାରି ଚାଲାକ।ମୁଁ ତାକୁ କହିବି ମାନେ ତା ବାପା ଡେଲି ଅଫିସ ଯିବେ। ତାକୁ ପଇସା ଦେବେ କି କୁମ୍ପିରେ ପକେଇବା ଏଇୟା ନା ଆଉ ଦିଦି ସେଇ ଟାଇମ ରେ ଫୋନ କରିବ।ତା ବାବା ଯାଇ ସାରିଲା ପରେ। କି ଥିଲା ବେଳେ ବି ଫୋନ କରେ।କହିବ ମାଉସୀ ବାବା ପଇସା ଦେଇଛନ୍ତି।ମୁଁ କହିଲି କେତେ ଟଙ୍କା? କହିଲା ସେଟା ମୁଁ ଜାଣିନି କହିପାରିବିନି।ମାନେ ଦି ବର୍ଷ ହେଇନି ଭାବ ଆ ମାନେ କହିବା ମୁଁ କହିଲି ଦେଖିବା ତ କ ବିୟାନି କହେ ମୁଁ କହେ ହଉ ମତେ ଦେ ପହିଲା ନା। ମୋ ବାବା ର ଶରୀ ଯବ, ମୁଁ କହିଲି ତୁ ଏବେଠୁ ବି ଚାଲିଲୁନୁ ସରିଯିବ କଣ ମୋ ଦିଦି କହିବା ତାକୁ କିଛି କିଛି କହ ନହେଲେ ସବୁ କଥା ରିପିଟ୍ କରିଦ ସାଙ୍ଗେ ସାଙ୍ଗେ। ମୁଁ କହମି ଛେନା ଗୁଡ କଥା କହୁଛି ଚ କହିବ ହଁ ମାମା ମାଉସୀ ପା କହିଲେ ଛେନା ଗୁଡ। ଏଇଆ କହିବ ଆଜି ଖରା ବେଳେ ମତେ ଫୋନ କରିଥିଲା ତାଙ୍କ ଗଡ୍ରେଜ ପାଖରେ ବସିଚି, ମୁଁ କହିଲି ସେଟା କଣ ତମକୁ କଣ ମାଉସ ଦେଖା ହଉନି ଏଟା ବା ଗୋଡି ପଡିଚି। ତିମ ତି ତାପରେ କହିବା ଆମର ଯୋଉ ଝିଅ ହେଲା ଦିନ କହିଲା ମାଉସୀ ତତୋ ମନ ଖୁସି ନା ମୁଁ କହିଲି ହଁ କହିଲା ତମର ଏ ବେବି ଆଇଲା ମୁଁ କହିଲି ମୋର ଆମର ତ ମନ ଖୁସି ଅଛି କାହିଁକି ଆମ ବେବି ଆଇଲା ଆମେ ସବୁବେଳେ ଧରିବୁ କହିଲା ମା ମା ମାଉସି କହୁଚି ବେବିକିି ଧରି
କହିଦିଅ ମ ତେ କିଏ ଧରିବେନି ଆଉ କହିବନି ଛୁଆରାଙ୍କୁ ଟିକେ କହିଦବ ସେ ଚିଡ଼ିବେ
ତାକୁ ମୁଁ ସାଇକେଲ ଟା ଦେଖେଇଦିଏ। ହେଲା ଛୋଟବେେଳେ ଯୋଉ ଆ ଥିଲା ମାନେ ବସିବା ବସିବା ହୋଉଥିଲା ମୁଁ ତାକୁ କହିଲା ମାମା ସାଇକେଲ ମାଉସୀ ସାଇକେଲ ମାମା ମାଉସୀ ସାଇକେଲ ବୁଲମି ବୁଲି ବୁଲିମି ଆଉ ଫୋନ କରିବା ମାନେ କରିବା ଅଜା ସମସ୍ତଙ୍କୁ ଏଠୁ ଜେଡ୍ ସମସ୍ତଙ୍କୁ ଖୋଜିବ। ଅଜା କା ତିଆ ଆଇ କାଇଁ ପୁଣି କିଏ କାହାକୁ ଖୋଜୁ କି ନା ଆମ କୁକୁର ଦିଟାଙ୍କୁ ଖୋଜିବ।
ଛୁଆଲୋକ ସେଇରା ଖୁସି ଆଉ
କୋରା କାଇଁ ଡୁ ଗୁ କାଇଁ
କୁକୁର ନାଁ ହୁଁ।
ତାକୁ ପା ସେ ଛୁଆ ବେଳେ ରୁଟି ଦିଏ ବିସ୍କୁଟ ଦବ।
ହୁଁ।
ତାଙ୍କୁ ଖୋଯିବ ସେ କହିବେ ଆଉ ମୁଁ କହିବି ଚକରା ମାମୁଁ ଘରକୁ ପଳେଇଚି ତୁ ମାମୁଁ ଘରେ କହିବ ହୋଉ ମତେ ଅଜାଙ୍କୁ ଦେଖା ମୁଁ ପଚାରିବି ଗାଈ କାଇଁ
ହଁ।
ସେ କାହାକୁ ଖୋଜିବନି ବୋଲି କହିବନି ସମସ୍ତଙ୍କୁ ଖୋଜି ହଁ ଆଉ
ହୋଉ।